ହଁ ଶୁଭୁନଥିଲା। ମୁଁ ଭାଇଲି କଣ କଲ୍ ହବନି ନା କଣ?
ଏବେ ଏବେ ଶୁଣାଗଲା ଓହୋ କଣ ତାର ପ୍ରୋବ୍ଲେମ ରହୁଚି ମୁଁ ବି ଜାଣିପାରୁନି।
ହଁ ମୁଁ ମୁଁ ତ ଯୋଉ ଜାଗାରେ ବସିଚି ସେଇଥି ହଲେନି କାଳେ
ଉଁ ହେଁ ହେଁ ହେଁ ହେଁ। ନ୍ଦେ ଗୋଟେ ଗୋଟେ କଲ ଆସୁ କିଛି ଶୁଣା ଯାଉନି।
ହୁଁ ସେଇୟା ତ ହଉଚି ଅସୁବିଧା ଆ ମୁଁ କହିଲି ଏଇଗୁଡ଼ା ଯଦି ଯିବ ହଁ ଟ୍ରାନସକ୍ରିପସନ୍ ପାଇଁ ସେମାନଙ୍କ ମୁଣ୍ଡ ଖରାପ ହେଇଯିବ ଆଉ ନୁହଁ କଣ ହଇରାଣ ହେବେ ଯୋଉମାନେ ପାଇବେ ଆଉ। ଜଉ ମୁଁ କଣ କହୁଥିଲି କହିଲ ଯୋଉ ଚୁଟି ପାଇଁ ଯୋଉ ତେଲ
କଉ ତେଲ ଲଗାନ୍ତି?
ମୁଁ ନଡିଆ ତେଲ ମୁଁ ସେ ଆଉ କିଛି ଲଗାନି ମୋ ପିଲା ବେଳୁ ଅକ୍ଚୋଲି ମୁଁ ମୋ ବୋ ମୁଁ ମାନେ ମୋର ଏପର୍ଯ୍ୟନ୍ତ ବହୁତ ଭଲ ଅଛି। ମାନେ ଗହଳ ଚୁଟି ଥିଲା ମୁଁ କହୁଚି ପା ପ୍ରଥମରେ ମାନେ ୟଙ୍ଗ ବେଳେ ମୁଁ ମାନେ ଟା ଏ ଯୋଉ କଣ କହନ୍ତି ରବର ଫବର କ୍ଲିପ୍ ଫ୍ଲିପ ହୁଏନି ମତେ ଏତେ ଚୁଟି ମୁଁ ମୁଁ ସବୁବେଳେ ବୋଉ କୁ କୁହେ ତେଲ ଲଗେଇ ଦିଅନ୍ତି ମୁଁ କିଛି ବୁଝେନି ସେ ତେଲ ଲଗେଇ ଦେ ପୁରା ମାନେ ଭଲ କି ତେଲ ଲଗେଇ ଦିଅନ୍ତି ମୋର କିଛି ସେ ଜଉ ସପ୍ତାହ ତାରେ ସଫା କରିବା ଏଇ ଯୋଉ ସେ ଧନ୍ଦା କିଛି ନାହିଁ ମୋର ମୁଁ ମୁଣ୍ଡ ତେଲ ଲଗେବିତ ମୁଁ ନିଶ୍ଚିନ୍ତ। ଆଉ ନଡିଆ ତେଲ ଆମର ଯୋଉ ମରା ତେଲ ନାଯୋଉ ମିଳୁଛି ମାର୍କେଟ ରେ। ସେଇ ଘର କିଣା ତେଲ କିଣା ତେଲ ପାରାସୁଟ୍ ତ ଆଗରୁ ଥିଲା ଗୋଟେ ଆଗରୁ ସେଇଥି ଘରେ କଣ କଚ ବୋତଲରେ ରଖିକି ସେ ଟିକେ ମେଥି ପକେଇ ଦିଅନ୍ତି ବଉ।
ହଁ।
ହଁ ସେଇ ମେଥି ଟିକେ ପଡିଥିବ ବାସ୍ନା ଟିକେ ହବ ସେତିକି ନା ତାଠୁ କିଛି ନହିଁ। ଏବେ ମୋ ଝିଅ ମାନେ ସେ ସିରମ କରମ କଣ କଣ ସବୁ ଲଗଉଛନ୍ତି। ଲଗେଇକି ବହୁତ ଭଲ ଚଛୁଟି ଥିଲା ସବୁ ତାଙ୍କର ସବୁ ଏବେ ଉପୁଡୁଛିିବେସି ମୁଁ କହିଲି ଆବେ କହନୁ। କହୁଥିଲି ମୋ କଥା ତ ଶୁଣୁ ନଥିଲ। ଯା ମୋର ଭଲ ଚୁଟି ଥିଲା କିନ୍ତୁ ଟିକେ ମାନେ ତାର ଇଏ ଟା ଟିକେ ପତଳା ଟିକେ ଚୁଟି ମୋର ହେଲେ ବି ଏବେ କଣ ବେଶୀ ବେଶୀ ପଡୁଛି ଯେତେବେଳେ
ଚୁଟି କୁଣ୍ଡେ ବେ ସେତେଳେ ଚୁଟି ପାନିଆରେ ଥିବ।
ହଁ ମୁଁ ଏବେ ଦେଖ ସଫା କରିଥିଲି ଚୁଟି କୁଣ୍ଡେଇ ମେଞ୍ଚେଇିବ ମୁଁ ଯୋଉ ତେଲ ଲଗେଇଦେବି ତାର ଦେ ଦେ ଦେଶ ମାନେ ଯେ ଯିବ ଛୁଟି ଏମିତି ତ ନୁହଁଯେ ଛୁଟି ଯିବ ଆଉ। ଏଠି ଦଶଟା ଗଲେ ଯଦି ସାମ୍ଫ କଲା ପରେ ପଚାଶଟା ଯିବ ସେମିତି ଡିନ୍ସ ଆଉ କଣ। ଦେ ଦେ ମୋ ପ୍ରାୟ। ତେଲ ଲଗେଇ ଦେଇଥା ଏ।
ମୁଁ ତ ସେ ଆଗରୁ ପାରାସୁଟ ର ସ୍କାଏ କଲରଟା ଆଣିଥିଲି?
ହୁଁ ହୁଁ ସେଦା ହିଁ। ହଁ ଲଗଉଥିଲି ତାପରେ ପୁଣି ଯାଇକି ଆମ ଜୟଗୁରୁ ଦୀକ୍ଷା ମନ୍ଦିର ଯାଇଥିଲି ସେଠି ଗୋଟେ ବିକ୍ରି ହଉଥିଲା ମାନେ ଗୋଟେ ଏମିତି କାଚ ବୋଟଲ ହେଇଥିବ ସେତେ ସବୁ ଜଡି ବୁଟି କର ମତେ କହିଲା ଏଇଟା ନିଅ ଏଥିରେ ତେଲ ମିଶେଇବ ଖରାରେ ରଖିବ ସାତ ଦିନ ପରେ ତେଲକୁ ଲଗେଇ ମୋତେ କହିବ? ମୁଁ ତ କାଇଁ ଲଗେଇଲି ମୋ ଚୁଟି ଯେମିତି ସୋରିଷ ତେଲ ଲଗେଇଲେ ଯେମିତି ଚିପ ଚିପ୍ ହେଇଯାଇନି ସେମିତି ହେଇଗଲା ମତେ ତ ଅବାଗିଆ ଲାଗିଲା ଆଉ ହଁ ହଁ ସେ ମେଞ୍ଚା ମେଞ୍ଚା ହେଇଯାଇଥିବ କଣମେଇ ପୁରା ଯେମିତି ମୋଟା ମୋଟା ରାଶି ତେଲ ଲଗେଇଦେଲେ ଜଡ଼ା ତେଲ ଲଗେଇ ଦେଲେ ଯେମିତି ଅବସ୍ଥା। ସେମତି ଲାଗିଲା ମୁଁ ତାପରେ ଆଉ ଲଗଉନି ଥୋଇଛି। ଦେଖିକି ୟୁଟୁବରୁ ଏଇ ଯଉ କଣ ଥରେ କଲା ପିଆ ଜ ରସୁଣ ସବୁ ମିଶେଇକି ସୋରିଷ ତେଲ ରାନ୍ଧିକି କେତେ ଦିନ ଲଗେଇଲା? ମାନେ ରାତିରେ ଲଗେଇବ ତା ପରଦିନ ଧୋଇଦବ କିଛି ଫାଇଦା ନାଇଁ କଣ ସେ ଗୋଟା ମୁଁ କହିଲି ଯୋଉଟା ପରମାଣ୍ଟ ନେଚୁରାଲ ଜିନିଷ ନ କରିକି କଣ କଲେ କଣ ହେବ ଏବେ ଲଡ଼ୁ ଖାଉଛି ମୁଁ ଦେଖେ ଦେଖାଯାଉ ଖାଇବାର ଯଦି ଟିକିଏ ଭଲ ହବ ହବ।
ହ
ତାପରେ ଶୁଣୁନ ଆଜି ଲଡୁଟା ଦେଖଉଛି ନେଟରେ। ହୁଁ ହୁଁ ସେଇ ପ୍ରୋଟିନ୍ ଲଡୁ ତାପରେ ଶୁଣ ଆଜିକାଲି ପିଲାଙ୍କର ସବୁ ଲାଇଫଷ୍ଟାଇଲ୍ ଅଲଗା ରାତିସାରା ଅନିଦ୍ରା ର ଅନି ଅନିଦ୍ରା ରହିବ ଯଦି ରାତି ବାରଟା ଗୋଟେ ପର୍ଯ୍ୟନ୍ତ ବାରଟା ଗୋଟେ ନାଇଁ ଦିଟା ପର୍ଯ୍ୟନ୍ତ ଯଦି ଚେଇଁକି ରହିବ। ତମେ ନିଦ ଠିକରେ ହେଲାନି ସେଇଟା ବି ଗୋଟେ କାରଣ ଚୁଟି ଉପୁଡ଼ିବାର। ଖାଇବା ଠିକ୍ ନାହିଁ ହେଲ୍ଦି ମାନେ ଜଙ୍କ ଫୁଡ଼୍ ଖାଇଲେ ରାତି ଅନିଦ୍ରା ହେଲେ ସବୁ ଜିନିଷ ବି ଫ୍ୟାକ୍ଟର ସେଗୁଡ଼ା ବି ମୁଣ୍ଡ କେଶ ଝଡ଼େଇବା ପାଇଁ ବି ଗୋଟେ ଗୋଟେ କାରଣ ନା ମୋ ଦିଅର ତାଙ୍କର କଣ କରନ୍ତି ଭୂସଙ୍ଗ ପତ୍ର ପିଆଜ ମେ ଥି ମନ୍ଦାର ଫୁଲ କୋଉ ସବୁ ପକେଇବେ ତାକୁ ଯୋଉ ପୁରା ଗୋଟେ ଲିଟର ସେ ଯୋଉ ନଡିଆ ତେଲକୁ ଫୁଟେଇ ଦେବେ କଡେଇରେ ତାକୁ ଆଣିକି ଥଣ୍ଡା କରିବେ। ଥଣ୍ଡା ହେଇସାରିଲା ପରେ ତାକୁ ବୋତଲରେ ଷ୍ଟୋରେଜ କରି ରଖିବେ ଲଗାନ୍ତି କାଇଁ ତା ଚୁଟି ତ ସେମ ସେମ୍ ମୋ ଝିଅ ଥରେ କରୁଥିଲା ବର୍ଷେ ହେଇଗଲାଣି। ସେପୁରା ଆଚାର ଭଳିଆ ବାସ୍ନା ହେଲା ଏ ଯୋଉ ଭୃଷଙ୍ଗ ପତ୍ର ଠିକ ସେୟା ମୁଁ ତାର କଣ ତୋ ମୁଁଣ୍ଡ ଆଚାର ବାସ୍ନା ଆଉ ସେ ଯେମିତି କରିଥିଲା ଆଉ ସିଏ ଲଗେଇଲା ତାପରେ ଆଉ କି ଭଲ ଲାଗିଲାନି ବାସ୍ନା ହେଲା ଲଗେଇଲାଣି ସେ ତେଲ ସେନ୍ତି ନଷ୍ଟ ଫୋପଡା ହେଲା। ମୁଁ କହିଲି ନାଇଁ ନାଇଁ ତୁ କରନା। ସେଗୁଡ଼ା ଆଚାର ବାସ୍ନା ହେଲା ତ ମୁଣ୍ଡ କଣ ତୋର ଖାଇବା ଆଚାର ବାସୁଛି ଗୋଟେ ବ୍ଲଗରେ ସବୁ ଦେଖଛନ୍ତି ବ୍ଲଗରମାନେ।
ସିଏ ସତରେ କରୁଛନ୍ତି ମିଛ କରୁଛନ୍ତି ଜାଣିନୁ ବାକି ସେ କହୁଛନ୍ତି ଆମେ ଏଟା ଲଗଉଛୁ ଭଲ ହଉଛି।
ସେଇତ କଥା ଯିଏ ଆଜିକାଲି ତ ମାର୍କେଟିଂ କରୁ ହଁ। ଦେଖିକି ସେମିତି କଲାଗୁ ତାଙ୍କର ବଢୁଛି ଆମର କମି ଯାଉଛି। ଆଦା କଥା ନାଇଁ ଜଣେ କହିବ ମେଥି ପକ୍କା ଜଣେ କହିବ ମେଥି ପକ ପ ଜଣେ କହିବ ମନ୍ଦାର ପତ୍ର ମନ୍ଦର ଫୁଲ ପକା ଜଣେ କହିବ ମନ୍ଦର ପତ୍ର ପକା ଜଣେ କହିବ ତୁ ପଖେଇକି ପକା ଜଣଙ୍କର କଞ୍ଚା ପକା ଯୋଉ କହନ୍ତିନି ନାନା ମୁୁନିଙ୍କର ନାନା ମତ। ଆ ସେମାନଙ୍କର କିଏ କିଏ? ଚେଞ୍ଜ କରିଛି କିଏ ପ୍ରାକ୍ଟିକାଲି କରିଛି ଜଣା ନାହିଁ ଯାହା କହିଲେ ଆମେ ଶୁଣିଲେ? ଆଉ ଆମେ ସେଥିରୁ ଦି ତିନିଟା ଟ୍ରାଏ କରିବା କୋଉଟା କିଛି ହବନି ଜଣା ମୁଁ ତ ସେଥି କହୁଛି ସେଗୁଡା କିଛି ଶୁଣ କ ନାଇଁ ଆଜିିକାଲି ତ ସମସ୍ତେ ବାହାରି ପଡ଼ିଲେ ନା ବ୍ଲଗର। ଅଗା ପଘା ଖଗା। ତାପରେ ଚୁଟି ଗୁଡା ପାଚୁଚି ଛୋଟ ପିଲାଙ୍କର ହଁ, ସେଇ ତ ଖାଇବା ଏପଟ ସେପଟ ଦେଖୁନ ପିଲାଙ୍କର ଆଜିକାଲି ଖାଇବା ସିଷ୍ଟମ୍ ନିଜେ ଚିନ୍ତା କରୁନ? ପିଲା ମ୍ୟାଗି ଖାଇଲେ ପିଜା
ପାଚୁଥିଲା ଟିକେ ଟିକେ ସେ ମେହେନ୍ଦୀ କରୁଛି କେତେ ମେହେନ୍ଦୀ କରିବ କଳା ଲଗେଇବ।
ହୁଁ। ଆଉ କଣ ସେଇଟା ବି କଷ୍ଟ ଏବେ ସେଇଠି ମୁଁ କଲର କରୁଛି ମେହେନ୍ଦି କଲେ ଥଣ୍ଡା ହେଇଯିବ ମତେ। ମେହନ୍ଦୀ ଗୁଡା ରଖିବାକୁ ପଡେ ନା, ତେଣୁ ମୁଁ ସେଇ କଲର ଟିକେ କରିଦଉଛି ମାସେ, ଦି ମାସରେ ଅତି ଅଜେଣ୍ଟ କୁଆଡେ ଫକସନ୍ ଫକସନ୍ ଥିଲେ ଟିକେ କରିଦଉଛି କଲର ସେତିକି ଆଉ ବାକି କୁଆଡ ଯିବାର ନାହିଁ ଯଦି ସେ ଯାହା ହେଉଛି ହଉ। ନେଚୁରାଲି ଗ୍ରେସ୍ ଯାହା ହଉଛି ହଉ। ଆଉ କଣ କରାଯିବ ଆଉ କେତେ କରିବ ତାପରେ ସବୁ ନାଇ ଯଦି କଲର କର୍ ଲାଗିଗଲା ଚୁଟିରେ ନୁହଁ ତାପରେ ଦେଖିବ କଲର କରିବେନି ସେ ମନକୁ ପାଚି ହଁ, ପରା ସେ ଅଧିକ ପାଚୁଛି ତାର ଯଉ ନର୍ମାଲି ଯେତିକି ରେଟରେ ସ୍ଲୋ, ସ୍ଲୋ ଯାହା ପଚିଥାନ୍ତା ଏବେ ଥରେ କଲର ଲଗେଇଲା ପରେ ତାର ସ୍ପିଡ ହେଇଯାଉଛି ମାନେ ସାଙ୍ଗେ ସାଙ୍ଗେ ହଁ, ତାପରେ ଗୋଟେ ପାଚିଲା ଛୁଟି ଥିବ ଆପଣ ସେଟା ଉପାଡି ଦେବେ
ପୁଣି ଦି, ତିନି ଦିନ ଦେଖିଲା ପରେ ତା ପାଖରେ ଚାରିଟା ଚୁଟି ହେଇଥିବ ପାଚିଲା।
ସେ ଉପାଡିବା କନସେପ୍ଟଟା ଭୁଲ ମୁଁ ପଛରେ ଶୁଣିଲି କହନ୍ତି କାଟି ଦିଅନ୍ତି ମାନେ ଲୋକ ପୁରା ମୁଣ୍ଡିରୁ କାଟନ୍ତି ମୁଁ ଦେଖିଛି। ଆରେ ଯେତେବେଳେ ମୋର ପାଚୁ ନଥିଲା ମୁଁ ଅନ୍ୟ ମାନେ ମୋର ନାଇଁ ବେ ସେଗୁଡ଼ା ମୋର ପାଚିଲା ଟା ମୁଁ ତାକୁ କାଟି ଦେଇଚି ଉପାଡ଼ିଲେ କଣ ହଉଛିି ତା ଚା ସେ ସେୟା କହୁଥିଲା ଏବେ ଦେଖୁଛି ସେତେବେଳେ ଲୋକ କାଟି ଦଉଥିଲେ ସେତେବେଳେ ଏବେ ତ ସବୁ କଲର କରିବାକୁ ପଡୁଛି ଆଉ କେତେ କାଟିବୁ।
କେତେ କାଟିବୁ ଯେ ତାପରେ ପାତାଞ୍ଜଳି ଷ୍ଟୋରରେ ଦେଖି
ଦେଖିଥିଲୁ ଆମଲା ପାଉଡର ଯୋ ଯୋଉ ଇଏ
ତାକୁ ଆଣିକି ପିଉଚି କିଛି ଲାଭ ହଉନି।
ସେ ଅମ୍ଳ ଦୋଷ ରହୁଛି ଗ୍ୟାସ୍ ଏସିଡିଟି ସେ କହୁଛି ନା।
ହଁ, ହଁ।
ପିତ, କଫ, ବାତ, ବାତ, ପିତ, କଫ
କଫ ତିନିଟା, ଡକ୍ଟର କହିଲା କାହା ବଡି କେମିତିଆ? ମେହେନ୍ଦୀ ଯୋଉଦିନ ଏଇ ଯୋଉ ସେହେନା ଯୋ ମିଳୁନି ଅନାଲାଇନରେ ତାକୁ ଆଣିଲି ସେ କେତେ ତିନିଶହ ଟଙ୍କାରେ ଦିଟା ତାକୁ ଆଣିକି କଲି ନା ଲଗେଇଲି ମା ମତେ ପୁରା ଥଣ୍ଡା ହେଇଗଲା। ହବ ତ ସେ ମୁଁ କହୁନି ସେ ମେହେନ୍ଦି ଯୋଉ ମୁଣ୍ଡ ମୁଣ୍ଡରେ ଲଗାନ୍ତି ସେଥିରେ ପୁଣି ଲଗାଏ କଣ କହିଲେ ଦହି, ଲେମ୍ବୁ କଫ କାରକ ଲଗେଇଦେଲି ତିନି ଘଣ୍ଟା ପର୍ଯ୍ୟନ୍ତ ଧୋଇକି ଆସିଲି ଶୋଇକି ଉଠିଲା ବେଳକୁ ପୁରା ତଣ୍ଟି ବନ୍ଦ। ତ ମୁଁ ସେ ଆସି ମେହେନ୍ଦୀ ଟା ମତେ ସେଥିପାଇଁ ଡର ଲାଗେ, ତାପରେ ଆମେ ଏଇଠି ରହୁଛୁ ଥଣ୍ଡା ଜାଗା। ଜାଗାରେ ଯଦି ରାତି ସାରାବି ଦି, ତିନି ଘଣ୍ଟା ଯଦି ମୁଣ୍ଡକୁ ଏମିତି ରଖିଲି ମୁଁ ସକାଳ କୁ ସନିପାତ ଯୋଉ କୁହନ୍ତି ନି ସନିପାତ। ଓହୋ ମେହେନ୍ଦୀ ଟା ଏତେ ଥଣ୍ଡା ବୋଲି ମୁଁ ଜାଣି ହୁଁ, ହୁଁ। ମୁଁ ଡରିକି ସେ ମେହେନ୍ଦି ସେମିତି ଫୋପାଡ଼ିଛି ଆଉ ଲଗଉନି। କରିବାକୁ ସେ ଯୋଉ ଗୋଟେ ଆସେନି ବରଗଣ୍ଡି କଲର ପର୍ପଲ୍ କଲର୍ ଟା ଲାଇଟିରେ ଚିକ୍ ଚିକ୍ ମାରିବ ପୁରା।
ସେଇଟା ମୁଁ ଥରେ ଲଗେଇଲି ଆଉ ମୋର କିଛି ଚୁଟି
କିଛି ଚୁଟି ପାଚି ନଥିଲା କିଛି ନଥିଲା ମୁଁ ଟିକେ ଅଫିସ ଫଫିସ ଯାଏ ସେତେବେଲେ ଲଗାଏ। ହଁ, ଆ ତାକୁ ତ ଲଗେଇଛି ଆଉ ବର୍ଷେ ଦି ବର୍ଷ ୟୁଜ କଲା ପରେ ହୁଁ ତାପରେ ଟିକେ ଟିକେ ସେ କଲର୍ ତ ଛାଡିଲା ଚୁଟି ତ ଦେଖିବ ଆଉ ଟିକେ ଟିକେ ସେ ଗ୍ରେ ହେଇ ଆସିଲା ବାଧ୍ୟ ହେକି ସେଥିପାଇଁ ଠି ଲଗା କୋଉଠି ତାକୁ ଏ କଲର କ କୋଉ ରହୁଛି। ଏଇ ଖରା ଦିନ ଟିକେ ଲଗେଇ ଦେଇ ପାରେ ମେହେନ୍ଦି ଯେହେତୁ ଖରା ଦିନ ଟିକେ ଥଣ୍ଡା ହେଲେ ଚଳିବ କିନ୍ତୁ ଅନ୍ୟ ଦିନ ମାନେ ଦେଖିବେ ମେହେନ୍ଦି ଲଗେଇ ବେ ଦେଖିବେ ଖାଲି ଡାନ୍ଡ୍ରଫ୍ ରୂପୀ ଯେ ପ୍ରବଳ। ସ୍କିନ୍ ପୁରା ସେମିତି ହେଇଯାଏ ମାନେ ଯୋ ଡ୍ରାଏ ସ୍କିନ୍ କୁ ହଁ ମାନେ ମୁଣ୍ଡରେ ଦେଖିବେ ଖାଲି ରୁପି ଗୁଡା ଥିବେ। କଣ କର ଯେହ ଆଗୁଠିକେ ମୁଁ ଜଣିଛି ଯାଇଥିବ ସେଇ ଶୀତ ଦିନ ତ ଦିହ ହାତ କହନ୍ତିନି ଗାର ପକେଇଲେ ଲେଖି ହେଇଯାଏ।
ହଁ ଫାଟି ଯାଏ ସବୁ ଯୋଉ।
ହଁ ଯେହେତୁ ଡ୍ରାଇ ସ୍କିନ୍ ଯୋଗୁ ଆଉ। ମୋ ଝିଅର ଖାଲି ଓଠଉଡା ଏମିତି ଫାଟେ ମାନେ ସେ ଖାଲି ଏମିତି କରିଥିବ ଏମିତି ହେକି ଖାଲି ବ୍ଲଡ ବାହାରିବ। ଓହୋ ମୋର ପା ସେଆ ମୁଁ ସବୁବେଳେ ଭେସିଲିନ ରଖେ, ସବୁବେଳେ ହଁ କଣ ଗୋଟେ ଆ ମୁଁ ସବୁବେଳେ ମୁଁ ସବୁଳେ ସେମିତି ଭେସ୍ଲିନ ରଖିଥାଏ ରାତି ଶୋଇଲେ ଏଠି ସବୁବେଳେ ଭେସ୍ଲିନ ରଖିଥିବି ଯୋଉ ହାତ ପାହାନ୍ତ ରେ ଦି ଜାଗାରେ ଥୋଇଥିବି ଯାଉଣୁ ଆସୁନୁ ଯଦି ଉଁ ଲାଗିଲା ସାଙ୍ଗେ ସାଙ୍ଗେ ଓଠ ଲଗେଇଦିଏ ମୁ ସବୁବେଳେ ମୁଁ ବା ମୋ ଝିଅର ଖାଲି ଲଗାଏ ସେ ସ୍କୁଲ ଯାଇଥିବ ସେଟି ଏମତି ଟେ ବସିଗଲା ସେ ଓଠ ବା
ରହିକି ଯେମିତି ପ୍ଲାଷ୍ଟିକ ଓଠ
ତିକି ଉଠନ ମୋ ସେମ୍ତି ହେଇକି ଫାଟିଯିବ। ତଥାପି ମୋ ଝିଅ ମାନେ କହିବେ ଲଗଉନ ବେଶୀ ମାରେ ଲଗେଇଥିଲି ଏବେ ହେଇକି ବି ତମ ଦେଖ ଉଠୁ ଫାଟି ଦେଇଯାଇଛି ଆରେ କଣ କରିବ? ସେତେବେଳେ କଷ୍ଟ ବି ଲାଗେ ଖାଇଲା ବେଳକୁ ଲାଗିଯିବ ବିସ୍କୁଟ ଫିସ୍କୁଟ ବଲେ କାନ୍ଦିବ। ପୋଡ଼ିବ ତ ପିଲା ଲୋକ ଆଉ
ଭିଟାମିନ୍ ର ଅଭାବ ରହୁଛି କଣ ମୁଁ ଜାଣିପାରୁନି।
ହେଇଥିବ ବୁଝ ଡକ୍ଟରଙ୍କୁ ପଚାରି ବୁଝ କୋ ଭିଟାମନ୍। ହୁଁ ହେଇଥିବ। ସେ ଭିଟାମିନ ଯୋଗୁ ନହଲେ କିଛି ଗୋଟେ ଭିଟାମିନନ୍ ହଉଛି ବୋଲି ସେଇଟା ଫାଟୁଛି ଆଉ କଣ।
ଆଁ ଆଉ ପିଲାମାନେ କଣ କରୁଥିଲେ?
ପିଲାମାନେ ଏଇ ଘରେ ବସି ଯୋଉ ଟିଭି ଦେଖୁଛି ତାର ଏବେ ପଢାପଢି ନାଇଁ କିଛି। ଟିଭି ଦେହୁଥିବେ ଓହୋ ସ୍କୁଲ ଖୋଲିନି ସେପଟେ। ନାଇଁ ସ୍କୁଲ ଖୋଲିଲାଣି ପରିକ୍ଷା କିଛି ନାଇଁ। ଏବେ ପରୀକ୍ଷା ନାଇଁ ଠିକ କଥା।
ପରୀକ୍ଷା ଥାଉ ନଥାଉ ମୋ ଝିଅ କୁ କହିବି ତ ଯାହା ହେଲେ ଘଣ୍ଟେ ପଢ।
ନାଇଁନାଇ ଏମାନେ ସବ କଲେଜ ଫଲେଜ ପଢିଲେଣି ତ ତେଣୁ ତାଙ୍କର ଟିକେ ହଁ। ସାନ ନୁହଁ ପର ହଁ ହଁ ସେମିଷ୍ଟର ୱାଇଜ୍ ପରୀକ୍ଷା ତ ଏବେ ଟିକେ ତାପରେ ପିଲା ବଡ ହେଲେ ସେମାନେ ତାଙ୍କର ଦାୟିତ୍ଵରେ ପାଠ ପଢିବେ ତାଙ୍କୁ କହିବା ଦରକା ର ନାଇଁ ସେ ଜାଣିଛନ୍ତି କୋଉ ଦିନ ପରୀକ୍ଷା ଅଛି କୋଉ ଦିନ କଣ ପଢିବି ଆଉ ଇଏ କୁନି ଛୁଆ। ହଁ ନାଇଁ ନାଇଁ କଣ ଗୋଟେ ନେଟଫ୍ଲିକସ ରେ ପଳେଇଆସି ନୂଆ ଟା କିଏ ସାଙ୍ଗସାଥି କହିଦେଇଛନ୍ତି। ସାଙ୍ଗେ ସାଙ୍ଗେ ଆସି ଖୋଲାହେଇକି ଦେଖ ସେଇଟା ଗୋଟେ ଦେଖା ଚାଲଛି କଣ ଗୋଟେ ଆଉ ତାପରେ ରାତିରେ ବସି ମୁଁ ଭାତ ଖାଏ କିନ୍ତୁ ମୋ ବଡ ଝିଅ ରୁଟି ଖାଇବ ତାରି ପାଇଁ କରିବି ରୁଟି ପନିର ତରକାରୀ କରିଦେଇଥିଲି। ଆଉ ଟିକେ ସେୟା ଚିଲି ରୁଟି ଖାଲି କର୍ଦେଲେ ହେଇ ଯିବ। ଆଉ ବାକି ସବୁ ସାନ ଝିଅ ଏ ସବୁ ଭାତ ଖାଇବେ ବାକି।
ଅ ହ।
ହ ହେଇଗଲା ହଉ ତାହେଲେ ଠିକ ଅଛି। ରଖିଲି କାଲି କଥା ହବା ଓକେ ବାଏ ବାଏ।